ହାଲୋ, ହାଲୋ।
ହଁ ହ୍ୟାଲୋ।
ହ୍ୟାଲୋ, ମୋ କଥା ଆପଣଙ୍କୁ ଶୁଭୁଛି?
ହଁ ହଁ, ଶୁଭୁଚି କୁହନ୍ତୁ।
କଣ ଆପଣ କରୁ୍ଚନ୍ତି?
କଣ କରିବି? ବସିଛି ତ କେହି ଆସୁନାହାନ୍ତି। ଖିଆପିଆ ହେଇନି ଆଉ।
ଆପଣ କେତେବେଳେ ଖିଆ ପିଆ ହଉଚି?
ଏଇ ସାଢେ ନଅଟା, ଦଶଟା ଭିତରେ ଆଉ।
ଓ ଦଶଟା ଭିତରେ ଖାଉଚନ୍ତି। ଆମର ତ ଆମର ଖାଇଲା ବେଳକୁ ଏଗାରଟା, ଦଶଟା ଚାଳିସି, ଏଗାର ଟା ହେଇଯାଉଚି!
ଆମର ବେଳେ, ବେଳେ ହେଇଯାଏ। ଯେ ସମସ୍ତେ ନ ଆସିଥାନ୍ତି, ହେଇଯାଏ। ଆଉ ସମସ୍ତେ ପଳେଇ ଆସିଲେ ସମସ୍ତେ ଖାଇଦବା।
ଆଉ ତ, ଦି ଦିନ ହେଲା ତ ବର୍ଷା ପାଗ ପୁରା ହେଇଛି, ଯେମିତି ବର୍ଷା ଦିନ ଭଳିଆ ଲାଗୁଚି। ଆପଣଙ୍କ ଆଡ଼େ କେମିତିଆ ବର୍ଷା ହେଇଚି?
ହଁ ବର୍ଷା ତ ହଉଚି, ଯେ ସକାଳେ ତ ଆଜି ହେଲା ଯେ ଆଠଟା, ସାଢେ ଆଠଟା ବେଳକୁ ଛାଡିଗଲା। ଆଉ ହେଇନି, କାଁଉଳିଆ କରିକି ରଖିଲା ରାତିରୁ ତ ବର୍ଷା ହଉଥିଲା, କାଲି ସେମିତି ଏମିତି ତ, ଛା-ଛାଡିଗଲା ସକାଳୁ ସକାଳୁ ବର୍ଷା ହେଲା। ଛାଡିଗଲା ଟିକେ ଦିନ ମାନେ ହେଇନି, ଛାଡିଗଲା ଚାରିଟା, ପାଞ୍ଚଟା ବେଳକୁ। ହୋ, ଆଜି ନାଇଁ କଅଁଳିଆ, କଅଁଳିଆ କରୁଚି କଣ ହଉଛି ଆଜି ରାତି କୁ ହବ କି, କଣ କେଆଣି?
ତାହେଲେ ଏ ଥଣ୍ଡା ପାଗରେ, ତମର ଆଜି କଣ ରାତି ଖାଇବା, ପିଇବା କରୁଚ?
ଚିକେନ୍ ହେଇଥିଲା ଅଛି। ଆଉ ମଧ୍ୟ ଖାଇଥିଲେ, ଏବେ ଖାଇଦେବେ ସରିଯିବ ଆଉ।
ମାନେ ଭାତ କରିଚ ନା ରୁଟି କରିଚ?
ନାଇଁ ଆମର ଆଇଁସ ହେଲେ, ଭାତ ହୁଏ।
ଆଚ୍ଛା ଆଚ୍ଛା। ସମସ୍ତେ-ସ- ସମସ୍ତେ ଭାତ ଖାଆନ୍ତି? ଓହୋ। ଭାତ ଚିକେନ୍ ତରକାରୀ ଅଛି ଖାଇବ ଆଉ।
ହଁ।
ଆଉ, ଆପଣଙ୍କ ପୁଅ କେତେବେଳେ ଆସିବେ?
ଏଇ ତ ଆସିନାହିଁ, ଆସିବ କେତେବେଳେ କେଜାଣି, ସେ ତାର ପାଇଁ ଡେରିବେ ନହେଲେ ସେ ଯଦି ନ ଖାଇବାରେ ଥାଏ କହିଦେଲେ, ଆମେ ଖାଇଦେଇ ଶୋଇ ଯାଉ, ସେ ତାର ଖାଇକି ଆସେ ସେଆଡେ!
ଆଜି ମ ଆଜି ଗାଧୁଆ ବେଳେ ଚିକେନ୍ ହେଇଥିଲା, ସକାଳେ କଣ ଖାଇଥିଲେ?
ସଖାଳେ ଜଳଖିଆ ଏଇ ପିଠା ଆଉ ଭଜା, ଭଜା ଆଉ।
ଆଉ ଆପଣ ମଝିରେ କୋଉଥିଲେବା ଆପଣ ଗାଁରେ କଣ ବାଆଘରା ଅଛି ଆସିବେ ବୋଲି ନା କଣ?
ଯାଇଥାନ୍ତୁ, ଅଛି ତ ବାହାଘରିଆ ଅଛି, କଣ ହଉଛି କେଜାଣେ। ଦେଖାଯାଉ, ଆଉ ଦି ଚାରିଦିନ ଏଇ ରଥ ଭିତରେ ବାହାଘର ହବ, ଅଛି ଆଉ।
ଆପଣ ଗଲେ, ଆପଣଙ୍କ ଘରେ ପୁଣି ଖିଆପିଆ କେମିତି ହୁଏ?
ହଁ, ଯାହାର ବାହାଘର ତାଙ୍କ ଘଟି ଖାଉ ଆଉ।
ନା ଯୋଉ ପିଲାମାନେ କଣ ସମତେ ଯାଆନ୍ତି?
ନାଆ ପିଲା ଯାଆନ୍ତିନି, ଏ ଓଳିଏ ଖଣ୍ଡେ ରହିକି ପଳେଇ ଆସୁ ଆଉ।
ଆଛା, ଆଛା, କାହିଁ ଗାଁରେ କିଛି କଣ ସୁବିଧା ହୁଏନି?
ହଁ ସୁବିଧା ଅଛି ଯେ -ର ଆମେ ରହୁନା ପଳେଇଆସୁ ଗୋଟେ ଦିନ ରହିକି।
ଆଛା ଆଛା।
ଆ ଉ
ବାପଘରକୁ ଯିବେନି ବୁଲିବା ପାଇଁ?
ହଁ। ଟାଇମ ହେଲେ ଯିବି, ନ ହେଲେ ନାଇଁ ଆଉ।
ନା ଆପଣକୁ କଣ ନିଦ ଆସିଲାଣି କି? ଆପଣ ହାଇ ମାରୁଛନ୍ତି?
ହଁ। ଉ
ଆପଣ ଦେ ଦେହ ଭଲ ନାହିଁ ଉ ବୋଧେ କୁନ୍ଥଉଛନ୍ତି, ହାଇ ମାରୁଛନ୍ତି, କଣ ହେଇଛି କଣ ଆପଣଙ୍କର?
ନା କିଛି ନାହିଁ, ନିଦ ଆଇଲାଣି ତ।
କଣ ନିଦ? ଆପଣ ତ ଯେତେବେଳେ ଫୋନ୍ କଲେ ସବୁବେଳେ ଖାଲି କହୁଛନ୍ତି, ନିଦ ଲାଗୁଛି, ହାଇ ମାରୁଛି। କଣ କହୁଛନ୍ତି? କଣ ଆପଣଙ୍କର କଣ ପ୍ରୋବ୍ଲେମ୍?
ଉ ଆଁ ନିଦ ତ ଆସୁଛି ଆଉ, ମୁଁ କଣ କରିବି?
ଆପଣ ତ ରୋଷେଇବାସ ନାହିଁ। ଗାଧୁଆଳେ ଚିକେନ ତରକାରୀ କରୁଛନ୍ତି, ଭାତ ତ ଅଛି, ଆଉ ଖାଲି ଗରମ କରିବେ, ଖାଇବେ, ଆଉ ପରିଶ୍ରମ କଣ ଆପଣଙ୍କର ନିଦ କାଇଁ ଏତେ ଲାଗୁଚି ଆପଣକୁ?
ଓହୋ, ନିିଦ ତ ଆଉଛି ଆଉ କଣ କରିବୁ? ଥଣ୍ଡା ପାଗ ଆଉ। ହଁ କରିବାଉ ହଁ। ଆ ଓହୋ। ଖାଇ ପିଇଦେଲେ ମଣିଷ ଶୋଇପଡେ ଯେ, ସେ ତ କେହି ଆସିନାହାନ୍ତି ଆଉ କିଏ ଖିଆ ପିଆ ଟିକେ ଛୋଇଲା ଆଳକୁ ହେଇ କିଏ ଆଇଲା, କିଏ ଫୋନ କଲା, କି ଛକ ଛକ ଛକ ଛକ ନାଗୁଛି, କଣ ନି ପାଖଳ ହଉଚି, ଟିକେ ସେଇଭଳିଆ ହାଇନିଦ ଲାଗିଥିବ ଆଉ ଜଣେ ଡାକିଲା ଏମିତି ଆଉ।
ଆପଣଙ୍କ ଆଡ଼େ ଲାଇନ୍ ଅଛି ଏବେ?
ହଁ ଲାଇନ୍ ତ ଅଛି। ସକାଳୁ ଆଜି ଭୋରୁ ନଥିଲା, ତିନିଟା ରାତିରୁ ପଳେଇଥିଲା ଆଇଲା ସାତଟା ସାଢ଼େସାତଟା ବେଳକୁ। ଆଉ ମେଘ ହଉଥିଲା ତ, କାଟି ଦେଇଥିଲା ଆଉ।
ନା ଆପଣକ ଆଡ଼େ କାଲି କାଳେ, ରାତି ତିନିଟା ବେଳେ ବିଜୁଳି ଘଡ଼ଘଡ଼ି ମାରି ଆଉ ପବନ ହେଇକି ବର୍ଷା ହେଲା, ସେଥିପାଇଁ ବୋଧେ ଲାଇନ କାଟି ଦେଇଥିଲେ ଆଉ।
ହଁ। ଓ ସାଢେ ସାତଟା ବେଳକୁ ଆ କନ୍ତି ମାନେ ସାଢେ ସାତଟା ବେଳକୁ ଆଇଲା ଲାଇନ ଆଉ। ଓ ଆମର ମଟର ପାଣି ନଥିଲା ସରି ଯାଇଥିଲା ସାଢେସାତ ଚାରିଟା ବେଳକୁ ଖାଇଲା ଯାହା ମଟର ଲଗେଇ ଦେଲୁ ତାପ ଯଉ କଥା।
ଆପଣ ଲାଇନ ଗଲା ଯେ ଆଜି ଗୋଟେ ଦିନ ପର୍ଯ୍ୟନ୍ତ ଲାଇନ୍ ଆଇଲାଣି। ଏଇ ପାଞ୍ଚଟା ଛଅଟା ବେଳକୁ ଲାଇନ ଆଇଲା ମାନେ ଯଉ ହଇରାଣ ଆମେ ହେଇଛୁ ଆଜି ଲାଇନ ନାହିଁ ବୋଲି କଁନା ଆମର ତରକାରୀ ରାନ୍ଧିବା ପାଇଁ ସେ ଗ୍ରାଇଣ୍ଡରଟି ଚଲେଇ ପାରିଲୁନୁ। ତାପରେ ଆମ ପାଣି ପାଣି ମଟର ଚଲେଇକି ଉଠେଇ ପାରିଲୁନୁ। ଯେଉଁ ହଇରାଣ ଆଜି ଆମେ ହେଇଛି ଟିଅଲରୁ ପାଣି ମାରିକି ଗାଧେଇଲୁ ଖାଇଲୁ। ଆଉ ତରକାରୀ କି ଶିଳରେ ବାଟିକି ଏମିତି ଏ ତରକାରୀ କଲୁ। ଆଜି ବହୁତ ହଇରାଣ ଆମେ ହେଇଯାଇଛୁ।
ନାଇ ନଥିଲା ତ ହଇରାଣ ଆଉ। ଲାଇନ ଫ୍ୟାନ ଯଦି ନଥିବ। ଆଉ ହଇରାଣୀୟା।
ଆମେ ସବୁ ଏ ଲାଇନ୍ ଉପରେ ଏତେ ଭରସା କରିଗଲେଣି ସବୁ ଜିନିଷ ଆମ ଲାଇନ୍ ନଥିଲେ କିଛି ହେବନି ହୁଁ ତେଣୁ ଏ ଚଳିବା ପାଇଁ ବର୍ତ୍ତମାନ ତାକୁ ଲାଇନ୍ ଟା ଏମିତିଆ ଦରକାରୀ ଉଁ ବହୁତ ଅସୁବିଧା ହେଉଛି ଲାଇନ୍ ନଥିଲେ।
ହଁ ପା। ଆଉ ମେଘ ପବନ ହେଲେ ତ ସେ ଲାଇନ ଆଗେ କାଟିଦବ ଆଉ। କୋଉଠି ଗଛ ବୁଛ ଭାଙ୍ଗି ଯିବ ପଡି ଯାଇଥିବ ଏସଜଡା କରିବ ନାଇ ଉଠେଇବି ତାପରେ ଜାଣି ଲାଇନ ଦେବି ଏତିକି କରନ୍ତି ଆଉ।
ଆ ସେସବୁ ସୁବିଧା ନକଲେ ତମକୁ କେମତି କେତେ ଲାଇନ୍ ଦେବେ କାହିଁକିନା କେଉଁଠି ଇଲେଟିି ତାର ଛିଡ଼ିବ କଣ ହେବ। ହଁ ପବନ ବର୍ଷା ହେଲା ମାନେ ହୁଁ ଲୋକଙ୍କର ଅସୁବିଧା ହେବ ନା। ତ ସେମାନେ ଦେଖିକି ଇଏ କରନ୍ତି ଆଉ।
ଆଉ
ତା
ହ
ତମ ଗାଁ ଟାଉନରେ କିନ୍ତୁ ଲାଇନ୍ ଟା ଶୀଘ୍ର ଦିଅନ୍ତି। କିନ୍ତୁ ଗାଁରେ ଲାଇନ୍ ଟା ଥରେ କଟିଲେ ଏୟା।
ଟାଉନ ବଜାର ସାଙ୍ଗେ ସାଙ୍ଗେ ଲାଇନ ଦବ। ହ ସଜାଡି ଦେଲା ପର୍ଯ୍ୟନ୍ତ ବୁଦ୍ଧି ବାଟ ପାଇବେନି ସାଙ୍ଗେ ସାଙ୍ଗେ ଦେଲେ ଲୋକ କମ୍ପ୍ଲେନ କରିକି ରଖିଦେ ଦଉନି ଗାଁ ମାନେ କଥା ସେ ଦି ଦିନ ତିନି ଦିନ ଚାଲିଲେ ପଛେ ଦବନି। ବେଳେବେଳେ ଏନତି କରେ।
ଏମିତିଆ ହଇରାଣ କରୁଛନ୍ତି ଲାଇନି ଆଉ। ବିଲ୍ ଇଲେକ୍ଟ୍ରିକ୍ ବିଲ୍ ନେଲା ବେଳକୁ ଭାରି ତାଗିଦ କରିବେ। ପଇସା ଦିଅ ପଇସା ଦିଅ କିନ୍ତୁ କିନ୍ତୁ ଲା-ଲାଇନ୍ ର ଏଇଭଳିଆ ଅସୁବିଧା ଆଉ କଣ କରିବେ ଯାହା ହଉ। ଯଉ ଗଟେ ହେଲେ ଚଳିବାକୁ ପଡ଼ିବ ଆଉ।
ହୁଁ ଆଉ ହ ହ
ଆପଣ ତ ଖାଲି ହାଇ ମାରିଲା ଆଉ କଣ କଥା କହିବେ ଆପଣ ତ ଖାଲି ହାଇ ମାରୁଛନ୍ତି। ଏଇଠି ପାଞ୍ଚ ସାତ ଥର ଖାଲି ହାଇ ମାରିଲେଣି।
ହ
ଆପଣ ବସି କଥା ହେଉଛନ୍ତି ନା ଶୋଇ କଥା ହେଉଛନ୍ତି।
ଉ ବସିଚ, କଥା ହଉଛି।
ଏ ବସିକି କଥା ହେଲେ ତ, ହାଇ ଏତେ ଆସିବନି?
ହଁ, ନିଦ ଆସୁଚି
ଆପଣ ଗାଁ ଗାଁକୁ ଆସିଲେ, ଆପଣଙ୍କ ବାପ ଘରକୁ ଯିବେ?
ଦେଖିଆ କଣ ହଉଚି? ୟାଡ଼େ ଯଦି କାମ ସରିଯାଇଥିବ ଯିବି ଆଉ, ବୁଲିକି ଟିକେ ଆସିବି ଆଉ, ସେଇଠି ଯାଇଛିି ପାଖରେ, ଆଉ ଯିବିନି ନା! ଆଉ ଯିବି ଟିକେ ବୁଲିକି ଆସିବି ଆଉ
ମାନେ ଗଲେ କଣ ଗୋଟେ ଭଲମନ୍ଦ ଦିନିଷ ସବୁ ଆଣିବେ ଘରୁ ଆଉ
ହଁ, ଜ ଗଲେ ଆଣିବି ଆଉ ନଗଲେ ଆଉ କିଏ ଦ ଆଣିକି ଦବ - - ତୋ ନାଁ କଣ
କଣ ସବୁ ଆଣନ୍ତି?
ଗନେ ଦେଖିଲେ, ବାଡି ଘର କଣ ହେଇଛି, ଭଲ ମନ୍ଦ, ଏମତି କହିଲେ ଦେବେ ଆଉ ହୁଁ
ଆ ଆଜିକାଲି କଣ ଗାଁରେ ସବୁ ବାଡ଼ିରେ, ସବୁ ଭଲମନ୍ଦ, ଚାଷ କରୁଚନ୍ତି?
ହଁ, କରୁନାହାନ୍ତି ନା ଯାହାର ଲୋକ ଅଛନ୍ତି କରୁଛନ୍ତି, ଯାହାର ଲୋକ ନାହାଁନ୍ତି ସେ କାହିଁ କରିବ? ଆଉ ଆମର ତ ବିରାଟ ବାଡି ପଡିଛି ଲୋକ ନାହାନ୍ତି କେହି ବେଶୀ କରିବାକୁ ଆଉ ଟିକେ କରିଚନ୍ତି ଆଉ
ତମର ନଡ଼ିଆ ଗଛ ଅଛି?
ହଁ।
ନଡ଼ିଆ ଆଣ ଗାଁରୁ ସବୁ
କଁଅ କହିଲେ?
ନଡ଼ିଆ ଗାଁରୁ ଆଣନ୍ତି?
ହଁ ନଡିଆ ମୋ ବୋଉ ଥିଲା ବେଳେ ପ୍ରାଏ ଦିଏ, ଏବେ ତ ସେ ପଡୁଚି କିଏ କୁଆଡେ ନେଇ - - ନେଇଯାଉଛନ୍ତି ଆଉ ହୁଁ, ନଜର ହଉନି କାଆର ଆଉ ଦିଅନ୍ତି, ଖୁଡି ହେରିକା ଦିଅନ୍ତି ନଡ଼ିଆ ସବୁ
ଆଛା ଆଛା, ଆଉ ସବୁ ତ ଗାଁ, ଗାଁରେ ସଜନା ଛୁଇଁ ଅମୃତଭଣ୍ଡା ଗଛ ଅଛି?
ହଁ, ହଁ ମାଙ୍କଡ ତ ରଖୁନି ଆଠଦିନିରେ ପନ୍ଦର ଦିନିରେ ମାଙ୍କଡ଼ ଆସିକି ଭାଙ୍ଗି ଦଉଛି ସବୁ ଆଉ
ସବୁ ଏ କଣ ଜଙ୍ଗଲ ବଣରୁ ସବୁ ପଳେଇଆଲେ ମାଙ୍କଡ଼ ସବୁ ନା କଣ? ଗାଁରେ ଆସି ସବୁ ଫସଲ - -
ହଁ ଅମୃତଣ୍ଡା ଗଛ ମୁଡିିକି ଭାଙ୍ଗିଦେବେ, ଏବେ ଏସବୁ ଆସିବେ ମାଙ୍କଡ ହୁତା ହୁତା ହେଇକି ସବୁ ଭାଙ୍ଗି ଭୁଙ୍ଗି ଦେବେ ଆଉ ହଉ, ଏବେ ମୁଁ ରଖୁଛି ଆଉ କେତେବେଳେ କଥା ହେବା ଆଉ ଏ ନିଦ ଆଉଚି।